ହଁ ସାଙ୍ଗ କୁହ, ଏଇ ବୁଲୁଥିଲି ପୁଅ ବିଲଆଡେ।
ମତେ ଡାକିଲନି ଏକୁଟିଆ ଏକୁଟିଆ।
ମୁଁ ପଳେଇ ଆଇଲି ଟିଉସନ୍ ଛୁଆକୁ କରୁଥିଲି ପଳେଇ ଆଇଲି ଆଉ ତମେ ବି ଆସୁନ ବୁଲିବା ଆଉ।
ହଁ ହଁ ମୁଁ ଯାଉଛି ରୁହ, ଏତେ ସନ୍ଧ୍ୟା
ଆସ। ସନ୍ଧ୍ୟା ତମ ଆଡ଼େ ସନ୍ଧ୍ୟା ହଉଥିବ ମ ଆମ ଏଆଡ଼େ ହେଇନି। ଆମେ ଏ ଟିକେ ଇଏ ଦିନ ଅଛି ଆଉ।
ଓହୋ। ଆ ଏମିତିଆ କଥା ଅଛି।
ଆଜି ଦିନରେ ଯାକ ଏତେ ଗରମ ଭଉଣୀ କୁହନା। ଆଉ ଏବେ ତ୍ ଏବେ ଟିକେ ପଦାକୁ କନ୍ ବିଲଆଡ଼େ ଆଇଲି ଟିକେ ଭଲ ପବନ ଦଉଛି।
ହୁଁ ମୋର ବି ମନେ ହଉଛି ବିଲ ଆଡ଼େ ଯାଏ ଯିବା ପାଇଁ। ଆମ ଘରେ ବହୁତ ଗରମ ହଉଛି, ହାଁ?
ଘରେ କଣ କରୁଛ?
ବସିକିରି ମୋବାଇଲ୍ ଦେଖୁଥିଲି।
ମୋବାଇଲରେ କଣ ଦେଖୁଥିଲ?
ମୋବାଇଲରେ କାହାଣୀ ସବୁ ଦେଖୁଥିଲି।
ଯାହଉ ଭଲ।
ନା ପାକିସ୍ତାନୀ ଡ୍ରାମା ସବୁ ବାହାରିଛି।
ଓ ହଁ ହଁ ଭଲ ଭଲ ବାହାରିଛି ମୁଁ ବି ଦେଖିନି ଦେଖିବି ଆଉ। ଘରେ ସବୁ କେମିତି ଅଛନ୍ତି, ଘରେ ସବୁ କେମିତି ଅଛନ୍ତି?
ହଁ ଆମ ଘରେ ସମସ୍ତେ ଠିକ୍ ଅଛନ୍ତି, ତମ ଘରେ?
ଆମ ଘରେ ବି ଠିକ୍ ଅଛନ୍ତି ସମସ୍ତେ।
ଏ ପାକିସ୍ ହଁ ମୁଁ ଖାଇଥିଲି ଭାତ, ଡାଲି, ତରକାରୀ, ଶାଗ।
ଯା ହଉ ମତେ ଟିକେ ଡାକିଲନି।
ନା ନା ଡାକିନି ଆସିବ ଯେବେ ଆସିଯିବ କାଲି।
ତମେ ଏମିତି କରିକି ଡାକୁଚ ମୁଁ ଯିବିନି।
ନା ନା ଆସିବ କାଲି ଗୋଟେ ବେଳେ ଆସିବ।
ନିମନ୍ତ୍ରଣ ନେଇକି ଆସ ତା ପରେ ଯିବି।
ଏତେ ମାନେ ଏତେ ଦୂରକୁ ତମ ଘରକୁ ଯିବି ମୁଁ ଚାଲି ଚାଲିିକି।
ଚାଲିକି କୋଉଟି ସ୍କୁଟି ନେଇକି ଆସୁନା।
ସେ ମୁଁଇ ସ୍କୁଟି ମୋର ନାହିଁ ମୁଁ ଚଲେଇବା ଶିଖି ଯାଇ ସିଟା କିନ୍ତ ଇ ସ୍କୁଟି ନାହିଁ ମୋର।
ଆଉ ଆମ ଘରକୁ ଯେମିତି ଆଡଜଷ୍ଟ କରି ବସରେ ଆସ ମୁଁ ଶିଖେଇ ଦେବି।
ହଁ ମୁଁ ଶିଖି ଯାଇଛି ମୋତେ ଗୋଟେଇ ସ୍କୁଟି ଗିଫ୍ଟ କରିଦିଅ।
ଏତେ ମଲେ ତମେ ଏମିତି କଥା କହି ଦଉଛ ହଉ କରିବା ଆଉ। ସାଙ୍ଗ ଭାଇ ଏଇ କିଛି ବି କରିହବ।
ହଁ ଗିଫ୍ଟ କରିଦବା କୋଉ ଦିନ ଗିଫ୍ଟ କର କହୁନି ମୁଁ ଏଇଦିନ ତମ ଘରକୁ ଯ।
ମୁଁ ବତିଶ ତାରିଖ ଦିନ ବତିଶ ତାରିଖ।
ହଁ ସେଦିନ କି ଆସିବନି ସେଇଥିପାଇଁ ଇ ସ୍କୁଟି ଗିଫ୍ଟ କରିବନି ଭୟ ଭାରି ଚାଲାକ
ଆସିବ ସବୁ ଦିନ ଆସୁଛି ସେଇ ବି ଦିନ ଆସିବ ଆଉ
ଏକତିରିଶ ତାରିଖ ଲାଷ୍ଟ
କଣ ହେଲା ତମେ ଆଉ ଗୋଟେ ବଢେଇ ଦିଅ। ତାରିଖ ଗୋଟେ ବଢ଼େଇ ଦିଅ ହଁ।
ହଁ ତାରିଖ ଗୋଟେ ବଢ଼େଇ ଦେବି ମୁଁ ହଁ ମୁଁ କଲା ଖାଏ। ଯୋଉ କ୍ୟାଲେଣ୍ଡର ସବୁ ଅଛି ମୁଁ ହିଁ ତ ତିଆରି କରିଛି ମୁଁ ହିଁ ବଳେଇଦେବି ଆଉ କଣ?
ହଉ ଯାହା ହଉ।
ମୁଁ ଯୋଉ ବର୍ଷକ ବାର ମାସ ହଉଛି ମୁଁ ତେର ମାସ କରିଦେବି।
ଓହୋ ତମେ ତ ବଢିଆ ଆଉ ବୁଧି କି ବୁଦ୍ଧି ପାଇଛ ତମେ
ତମେ ଯେମିତିଆ କଥା କହୁଛ ନା ବଳେଇ ଦେ ମୁଁ ମୁଁ କଲେଣ୍ଡର ସବୁ ତିଆରି କରୁଛି ବଳେଇ ଦେବି ଆଉ କଣ?
ହଁ ହଁ ତମେ କରିଦବ ଆଉ।
ହୁଁ ଆଜି କାହିଁକି ବିଲ ବାଡେ ବୁଲୁଛ? ଆଇସ୍କ୍ରିମ୍ ଆ ଇସ୍କ୍ରିମ୍ ଖାଇବା ମନ ଅଛି କି?
ପଇସା ପତ୍ର ଭଉଣି ନାହିଁ ତମେ ଯଦି କିଏ ଦେଇଦବ ଟିକେ ମତେ ମୁଁ ତମେ ଦ
ଆସ ଆମ ଘରକୁ ଆସ ମୁୁ ରାଜ ସରବତ ତିଆରି କରିକି ନ ଲେମ୍ବୁ ସରବତ ତିଆରି କରିକି
ନା ନା ସେଗୁଡା ପିଇବା ଇଚ୍ଛା ନାହିଁ ଏବେ ଟିକିଏ କୋନ ଆଇସ୍କ୍ରିମ ଖାଇବା ପାଇଁ ଇଛା ହଉଛି।
ଉଁ ଆଇସ୍କ୍ରିମ ଖାଇବା ଅଛି ହଉ ହଉ। ଆମ ଘରକୁ ଆସ ମୁ ପଇସା ଦେଇଦେବି
ମୁ ଏବେ ତମ ଘରକୁ ଯି
ହ୍ୟାଲୋ।
ଭଉଣୀ
ହ୍ୟାଲୋ ସାଙ୍ଗ କଣ କରୁଛ କିଛି କଥା ଶୁଭିଲାନି
ମୁଁ କହିଲି କି ଯୋଉ ସାଇରୁ ତମ ଏ ଯୋଉ ଦୋକାନୀ ବାଲା ଯାହା ତମ ଚିନ୍ହା ପ୍ରଚନ ଅଛିିପା ତମେତେ ପଇସା ଦେଇଦେଲେ ହବନି
କଣ?
କିଛି ଦୋକାନୀ ବାଲା ତମ ଚିହ୍ନା ପ୍ରଚନ ଅଛି ପା ତାକୁ କହିଦେଲେ ମୁଁ ଖାଇଦେବି ଆଇସ୍କ୍ରିମ୍ ତମେ ପଛରେ ଆସିକି ପଇସା ଦେଇଦେଲେ ହବନି?
ହୁଁ ହୁଁ ଯାଅ ଯାଅ ମୁଁ ଦେଇଦେବି ପଇସା
ତମେ ଏତେ କଥା କହିଲ ଆଉ ଯାହା ହଉ ସେତିକି ଭଲ ମୋ ପାଇଁ ଧନ୍ୟ
ହଁ ନା ସାଙ୍ଗ ପାଇଁ କିଛି ବି କରିଦେବି ମୁଁ ଆଇସ୍କ୍ରିମ ତ କେତେ ଛୋଟ କଥା କହିଲ
ଏଇଭଳି ସାଙ୍ଗ ହବା ଦରକାର ନା ଆଉ ଜାଣିଛ ମୁଁ ଗୋତେ ଏଇ ଆ ଇଏ ଆଣିଛି ଗୋଟେ ଜୋତା ଆଣିଛି ଆଜି।
ହୁଁ।
ହାଲୋ ସା ହିଲ୍ ଏଇଟା ହିଲ୍ ହିଲ୍ ହିଲ୍ ଯେମି ତିନି ସେ ପୁରା ଉଞ୍ଚା ହିଲ୍ ଅଛି ସେଇ ପଡିଆ ଆଣିଛି ଆଉ।
ଆ ସେଇଟା ରଜ ଦିନ ମଡଲିଙ୍ଗ୍ କରିବ କଣ? ହୁଁ।
ନାଇଁ ଏମିତି ନ ଏମିତି ଟିକେ ବୁଲାବୁଲି କରିବା ପାଇଁ କାହା ଘରକୁ ଯିବା ପାଇଁ ଭଲ ଜୋତା ନଥିଲା ଏମିତି ନର୍ମାଲ୍ ଥିଲା ନା ସେଇଥିପାଇଁ ଉଞ୍ଚା ଗୋଟେ ହିଲ୍ ନେଇଆଇଲି। ପିନ୍ଧିକି ଯିବା ଆଉ ଏଇ ଯିବି ଆଉ ଟିକେ ଲା ଇଏ କରିବି।
କେତେ ଲମ୍ବା ଏମିତି ତ କେତେ ଲମ୍ବ ଅଛନ୍ତି ତ ଆଉ
ପେନସିଲ୍ ଭଳିଆ ହୁଁ।
ପେନସିଲ୍।
ହାଁ ହଁ।
ଏମିତି ତ କେତେ ଲମ୍ବା ଅ ଅଛନ୍ତି ତମେ ଆଉ କେତେ ଲମ୍ବା ହେବ?
ଆଉ ଟିକେ ଟିକେ ରେ ତାଳ ଗଛ ଭଳିଆ ହେବି ଆଉ ହୁଁ ହୁଁ।
ଆ। ଗଲା ଆମ ଆମ୍ବ ଆମେ ସମସ୍ତେ ଆମେ ଯେତେ ସାଙ୍ଗ ଅଛନ୍ତୁ ତମ ସାଙ୍ଗରେ ପୁରା ଛୋଟ ଦେଖାଯିବୁ।
ହଉ ମୁଁ ତମକୁ ଆର୍ଶୀବାଦ ଦେବି ମୁଁ ତମକୁ ଆର୍ଶୀବାଦ ଦେବି ହିଁ।
ହଁ ଆଉ ବୁଢୀ ହେଇଗଲଣୁ ଆଉ କଣ।
ହୁଁ ହୁଁ।
ଯିଏ ଆର୍ଶୀବାଦ ଦେବ
ହଁ ମୁଁ କାଲି ଯାଉଛି ଦିଲ୍ଲୀ ଯାଉଛି।
ଦିଲ୍ଲୀ ଯାଉଛ?
ହଁ।
ଏ ଟିକେ ମୋ ପାଇଁ କିଛି ଡ୍ରେସ୍ ମ୍ରେସ୍ ଆଣିବ ପୁରା ବଣ୍ଡଲ। ପଇସା ଟା ଦେଇ ଦେବି ପଇସା କଥା ନାହିଁ। ହାଲୋ। ହାଲୋ। ହାଲୋ।
ହଁ କୁହ।
ହାଲୋ।
ହଁ କହୁନା।
ହାଲୋ କଣ ଶୁଭିଲାନି ତମ କଥା ମତେ?
ତମେ ମତେ ତ ଠିକ୍ ଶୁଭୁଛି ତମକୁ ଶୁଭୁନି କି?
ନା ମୋର କଥା ଶୁଭିଲାନି ସେଇଥିପାଇଁ ମୁଁ କହୁଛି କଣ ହାଲୋ ହାଲୋ କରିକି ରହିଗଲୁ କଥାଟା ଶୁଭୁନି ତୋ ସାଙ୍ଗର କୋଉଠି ପଳେଇଗଲା କଣ?
ଓ ହୋ ହଉ ହଉ।
ହୁଁ।
ନା ମୁଁ ଯାଇନି ମୁଁ କହୁଥିଲି ଏଇ ଯୋଉ ଦିଲ୍ଲୀ ଯିବା ପାଇଁ କହୁଥିଲି ତମେ କହିଲ ଯେନ୍ତି ମୋ ଡ୍ରେସ୍ ଆଣିବା ପାଇଁ ମୁଁ ଏ ଡ୍ରେସ୍ ସବୁ ନେଇ ଆସିବି ଆଉ।
ଆଉ ମୁଁ କହିଲି ମୁଁ ଡ୍ରେସ୍ କଥା କହିଲି ସେଇଥିପାଇଁ ବୋଧେ ସାଙ୍ଗ ଚୁପ୍ ହେଇଗଲେ।
ନା ମ ଏମିତି କଁ ମୁଁ ସାଙ୍ଗ ମୁଁ ଏମିତି ହେଇଯିବି।
ହୁଁ ହୁଁ।
ଜାଣିଛ ନା ମୁଁ ଗୋଟେ ଇଏ ରୋଷେଇ ଶିଖିଛି।
ହଁ, କଣ ରୋଷେଇ ଶିଖିଛ ମତେ ଟିକେ କଇଲ? ହଁ, କେମିତି ତିଆରି କରୁଚ? ମତେ ଟିକେ ଶିଖାଅ। ମୁଁ ବି ଶିଖିବି।
ହୁଁ, ମୁଁ ଶିଖିଛି। କେମିତି ଫାଷ୍ଟ ଯୋଉ ବେସନ ଆଣିବ? ହେଲା। ତାକୁ ପେଷ୍ଟ କରିଦବ। ଠିକ୍ ଅଛି। ତା ପରେ ଗରମ ପାଣିରେ ଏ କଅ ସରି। ନା, ଭୁଲ ହେଇଗଲା। ଆଉ କଣ ହେଲା କଅନି? ଗରମ ତେଲରେ
ହୁଁ।
ଗରମ ତେଲରେ, ତାକୁ ପକେ ମାନେ କେମିତି? ବୁନ୍ଦି ବୁନ୍ଦି ବୁନ୍ଦି କରକି ପକାନ୍ତିନି। ସେଇଭଳିଆ ପକେଇବ। ତା ପରେ ଛାଣିକି ତାକୁ ବାହାର କରିବ, ହେଲା। ଏଇ ଭଳିଆ କେମିତି କରିବ? ଆଉ ମୁଁ ଏକ୍ସପ୍ଲେନ୍ ମୁଁ ଏମିତି ଆଉ କହି ପାରିବିିନି।
କହିବ ହଁ ହଁ, ମୁଁ ବୁଝିପାରୁଛି, ବୁଝିପାରୁଛି। ମତେ ସେଇ ଲଡୁଟା ବହୁତ ଭଲ ଲାଗୁଚି। ଆଉ ତମେ ତିଆରି କରିକି ମତେ ଦେବ ନା?
ହଁ ହଁ, ନିଶ୍ଚିତ ଦେବି ଆଉ। ଆସ ମୁଁ ତଁ ମ-ମ-ଆମ ଘଏ ପଅରିଦିନ ଆସ ସବୁ ସାଙ୍ଗମାନଙ୍କୁ ଡାକିଚି। ସବୁ କିଛି ଭୋଜି ଗୋଟେ କରିବା। ଆମ ଏଇ ଆଉ ଏଇଠି ଗୋଟେ ପାର୍କ ଖୋଲା ହେଇଛି ନୂଆ ଟେ। ତା ନାଁ ଜାଣିନି କିନ୍ତୁ ଖୋଲାହେଇଛି। ଆମେ ଏଇଠି ଯାଇକି କରିବା ଆଉ ଭୋଜି। ସମସ୍ତଙ୍କୁ ଲୋକେସନ୍ ସବୁ ସେୟାର କରିଦେଇଛି।
ହଁ। ହଁ ମୋବାଇଲ ରେ ସେୟାର କରିଦେ। ଆମେ ସବୁ ସାଙ୍ଗ ଯାଇକି ପ-ପହଞ୍ଚିଯିବୁ ସେଠିରେ। ଏ ସେ ଟ୍ରିଟଟା, ତମେ ଦବ ସେ ଟ୍ରିଟଟା।
ହଉ ହଉ, ମୁଁ ଦେବି ଆଉ। ମୁଁ ଦେବି।
ଏତେ ଜୋର୍ରୁ ପବନ ଆସୁଛି, କେତେ ଜୋର୍ ଜୋର୍?
ସେଇ ପବନ ଜୋର୍ରେ ଦଉଛି ବୋଲିକି ଏମିତି ବସିଚି।
ହଁ କିନ୍ତୁ ଥଣ୍ଡା ଲାଗୁଥିବ। ମୁଁ ପୁରା ଗରମରେ ବସିଚି। ଲାଇନ୍ ପଳେଇ ଯାଇଚି।
ତମେ ଆସ। ଏଇ ପଟେ ପଳେଇ ଆସ। ଏଇ ପଟେ ପଳେଇ ଆସ।
ହୁଁ। ଆମ ଘର ପାଖରେ ବିଲ ଅଛି। ମତେ ସେଟା ବସିଲେ, ମତେ ଭଲ ଲାଗେନା। ମୁଁ କେବେ ବି ବିଲରେ ବସିନି? କି ସାଙ୍ଗମାନେ ସହିତ ବି ବସିନି?
ଭଉଣୀ ଶୁଣ। ମୁଁ କଳା ପଡିଗଲିଣି କଣ କରିବି?
ଯା ଡକ୍ଟର ପାଖକୁ ଯାଅ। ରିକମେଣ୍ଡ୍ କରିବ ସିଏ ଗୋଟେ ଆ ଇ। ସେଇଟା କଣ କହୁଛନ୍ତି?
ହଁ ଡକ୍ଟର କତିକି ଯାଇକି ଦେଖେଇବି ଆଉ। ସେ ଔଷଧ ଫୌଷଧ ଦେବେ ଖାଇବି ଆଉ।
ହଁ, ଫେ ମାନେ ସେଟା ସ୍କିନ୍ କେୟାର କରିବ। ସେ ଠିକ୍ ହେଇଯିବ କଳାଟା। ଦାଗ ପଳେଇ ଯିବ। ଏତେ ଗୋରା ଲୋକ କଳା ହେଇଗଲୁଣୁ। କୋଉଠି ଯାଇଥିଲ କି ଆଫ୍ରିକା ପଳେଇ ଯାଇଥିଲ କି?
କଳା ପଡ଼ିଗଲିଣି ବା।
ହଁ, ଏତେ ଖରାରେ ବୁଲନା। ପୁରା ଘରେ ବସି ଥାଅ।
ଆଉ ତମ ଭଳିଆ କଣ ଭାଗ୍ୟ ଆମର ଅଛି? ଘରେ ବସିକି ଥିବା ପାଇଁ।
ହେ। ହେଇ ମୋର ଭାଗ୍ୟ। ହେ ତମେ ନା ମୋ ଠାରୁ ଗୋରା।
କିଏ କହିଲା?
ହେ ମୁଁ କହୁଛି।
ତମେ କହିଦେଲେ କଣ ହବ। ମଁ ହାତ୍ ଖାଲି ମୁହଁ ଟିକେ ଜଷ୍ଟ ଗୋରା ଟିକେ ଗୋରା ହେଲେ କଣ ହବ ହାତ ଗୋ ଗୋଡ଼ ପା କଳା।
ହଁ ଖାଲି ମୁହଁ ତ ଦରକାର। ହାତ ଗୋଡ କଣ କିଏ ଦେଖୁଛି।
ହଁ ସେଇଭଳିଆ ଆଉ। ଜହ୍ନି ଖାଉଛ ନା ଜହ୍ନି। ଜହ୍ନି, କାକୁଡି ଖାଉଛ? ଜହ୍ନି, କାକୁଡି ଖାଉଛ?
ନା ଜହ୍ନି ଜହ୍ନି ଖାଉନି କାକୁଡି ଖାଉଛି ମତେ କାକୁଡି ବହୁତ ଭଲ ଲାଗେ।
ଇତିହାସ
ହଁ ହଁ ମୋର ମତେ ଦେଇଦବ ଆଣିକି। ଏତେ ଦୂର ବାଟକୁ ଚାଲିଚାଲି ଯିବି ନା ଫେର ଏକୁଟିଆ ଜିବିମାନେ ସାଙ୍ଗମାନେ ଆମେ ଯିବିନି। ସେମାନେ କହିବେ ଆବେ ଫେର କହିବେ ମୁଁ ଯିବିନି ମୋ ବାପା ମନା କରିଛନ୍ତି। ମୋ ମା ମନା କରିଛନ୍ତି। ଏମିତି ଏମିତି କହିବେ ମୁଁ କେମିତି ଯିବି?
ହୁଁ
ମୋର ବହୁତ ମନ ଅଛି ତମକୁ ଦେଖିବା ପାଇଁ କେତେ ଦିନ ପର୍ଯ୍ୟନ୍ତ ଦେଖିନି।
ଆସ ଦେଖାଦେଖି ହବା ଆଉ।
ହଁ ଦେଖିବା ଦି ଜଣ ବସିବା ନା ଦି ଜଣ ଆମେ ବୁଲିବା। ଆମ ଘର ପାଖରେ ଗୋଟେ ନୂଆ ଦୋକାନ ଖୋଲିଛି ଡ୍ରେସ ର ଆମ ଘର ପାଖେ ଗୋଟେ ନୂଆ ଡ୍ରେସ ଦୋକାନ ଖୋଲିଛି ଆସିବ।
ହଁ ହଁ ଯିବା।
ଅ ବଢ଼ିଆ ବଢ଼ିଆ ଡ୍ରେସ ବି ମିଳୁଛି। ମୁଁ ବି ଯାଇକି କିଣିକି ନେଇ ଆସିଲିଣି ତମେ ବି ଆସିଲେ ମଜା ଆସିବ।
ହଉ ହଉ ଯିବା।
ହୁଁ ଆସିଲେ ଦେଖିବା। କେତେ ମଜା ଲାଗିବ ସେ ମାନେ ନୂଆ ନୂଆ ଦୋକାନ ଖୋଲିଚି ବୋଲି ମାନେ ସେଲ ବଳିଆ କ-କରିଦେଇଛି।
ହୁଁ
ମାନେ ବହୁତ ତ କମ କମ ରେଟ ଡ୍ରେସ ସବୁ ମିଳିଚୁ ହଁ ବଢିଆ ବଢିଆ ଡେ
ଦାମରେ କମ ଦାମ ରେ ମିଳୁଚି। ଯା ହଉ ସେଇ ଦାମ ରେ ଅ ଟିକେ ଡ୍ରେସ ନେଇ ଆସିବା।
ହଁ
ଆଉ ଆଉ ତମ ସେ
ଆଉ ପବନ ଖାଉଚ ମୁଁ ତ ଗରମରେ ବସିଚି ଆଉ କଣ
ହଁ ସେଇଆ ତମକୁ ବି ତ ଡାକୁଚି ପଳେଇ ଆସ ବୋଲି ମୁଁ ବି କହୁଚି ତ ପଳେଇ ଆସ।